ହଁ କଣ କରୁଥିଲେ ଆପଣ?
ମୁଁ ତ ଏଇ ଟିକେ ଉ କାମ କରୁଥିଲି ଆଉ
ଓହୋ ଆଉ ଆପଣ କଣ କରନ୍ତି? ମାନେ ହାଉସ ୱାଇଫ ନା ଆଉ କଣ କରନ୍ତି?
ନାଇଁ ମୁଁ ଟିଚର ଅଛି।
ଆଉ ଟିଚର ଅଛନ୍ତି କୋଉଠି ଆଁ ମାନେ ସ୍କୁଲ କଲେଜ ନା
ନାଇଁ ନାଇଁ ସ୍କୁଲରେ।
ସ୍କୁଲ ରେ ନା। ଓହୋ ଆଉ ରାତି ପାଇଁ ରୋଷେଇ କରିସାରିଲାଣି।
ନାଇଁ ମ୍ୟାମ ମୁଁ କରିନି ଏବେ ଜଷ୍ଟ ଟିୟୁସନ ଆସି ଟିକେ କଲ୍ ଫଲ କରୁଛି ଆଉ।
ଓହୋ ଆଜ୍ଞା ଆଉ ହଁ କରିସାଇଲିଣି।
ଆଜ୍ଞା ଯାହା ହଉ ଆପଣ ସାରି ଦେଇଛନ୍ତି ମୁଁ କରିନି। ଆମର ତ ମେମ୍ବର ନାହାନ୍ତି ଖାଲି ମୋ ହଜବେଣ୍ଟ ଙ୍କର ଆଉ ମୋର ଯା
ହଁ ଦି ଜଣ କଣ ଟିକିଏ ଖାଇଦେଲେ ସଇଲା।
ହଁ ହେଁ ନାଇଁ ହଜବେଣ୍ଟ ଙ୍କ ଆଜି ଇଛା ଚି଼ଲ୍ଲୀ ପନିର ଖାଇବେ ବୋଲି।
ଓହୋ ହେ ସିଏ ଜଲ୍ଦି ହେଇଯିବ ସେ ଆଇଟମ୍।
ସେଟା ଦି ଖାଲି ମାନେ କଣ କହିଲ ଆପଣ ଟିକେ ଯୋଗାଡ କରିବାଟା ଟିକେ ଟାଇମ। ଦଶ ମିନିଟ ଖଣ୍ଡେ ପିଆଜ କାଟିବେ। କି କ୍ୟାପସିକମ୍ ଟିକେ କାଟିବେ କି ରସୁଣ ଅଦା ଟିକେ କରିବେ ନହେଲେ ହବା ଦି ମିନିଟ ର କାମ।
ଆଜ୍ଞା ସେ ଜିନିଷ ବି ଗରମ ଗରମ ଖାଇଲେ ହିଁ ଭଲ ଲାଗେ।
ହଁ ଭଲ ଲାଗେ ଏ କାଲି ଟିକେ କରି କାଲି ନା ନାଇଁ କାଲି ନାଇଁ ପହରି ଦିନ କରିଥିଲି। ଆ ଗୁରୁବାର ଦିନ ଚି଼ଲ୍ଲୀ ପନିର କରି ତ ସେ ପନିର ଟାକୁ କଣ ହେଲା କହିଲେ ମୁଁ ଭାଜି ଦେଇଥିଲି। ମାନେ ଟିକେ ମାନେ ଗରମ କରି ସେ ପନିର ଟା ଟିକେ ଏତେ ଭଲ ଲାଗିବନି। ସେଇଥି ଲାଗି ଆଜି ମୁଁ ତାକୁ ଟିକେ ବଟରରେ ନହେଲେ ଘିଅରେ ଟିକେ ଭାଜେ। ହେରା ଟିକିଏ ସୁମଥୁରା ଟେଷ୍ଟଟା ଟିକିଏ ମାନେ ଅଲଗା ଟାଇପ ର ଲାଗେ।
ଆଜ୍ଞା।
ସେଆପା ତାଙ୍କର ମନହେଇଛି ସିଏ ଆଣିଛନ୍ତି ଆଜି ମୁଁ କହିଲି ହଉରୁହ ଟିକିଏ କାମ ସାରିଦିଏ।
ହଁ ହଁ। ହଁ ସିଏ ଗରମ ଗରମ ଖାଇକି ଭଲ ଲାଗିବ ଖାଇଲେ ତ ତାକୁ ଆଉ।
ହଁ ମ ଦି ଜଣ ମଣିଷ ତ ଖାଇବୁ ତ। କଣ ଅଛି ଆପଣ ଆଜି କଣ ମେନୁ ବନେଇଛନ୍ତି
ରାତିରେ ନା ରାତିରେ ଆମର ଯାହାହେଲେ ଗୋଟିଏ ପ୍ରକାର ହୁଏ ଆ ଭଜା ହଉ ସନ୍ତୁଳା ହଉ ଡାଲମା ହଉ ତା ସହିତ ରୁଟି ଆଜି ଭଜା ରୁଟି ଆଉ
ଆପଣ ହେଉଛନ୍ତି ମ୍ୟାରଡ଼୍ ପରସନ୍
ଆଜ୍ଞା
ମୁଁ କହିଲେ ଆପଣ ମାନେ ବାହେଶ୍
ଓ ହଁ ମୁଁ ବାହା ହେଇଛି ଏ ଦୁଇ ହଜାର ଛଅ ମସିହାଆରୁ ମୋ ପୁଅ ପ୍ଲସ ଟୁ ସେକେଣ୍ଡ ଇୟର ପଢୁଛି ମୋ ଝିଅ ଅଷ୍ଟମରେ ପଢୁଛି।
ଯାହଉ।
ଆ ସେ ମୁଁ ଉଣୀସି ପ୍ଲସ ରେ ବାହା ହେଇ ଯାଇଥିଲି। ତ
ନା ନା ମୋ ବି ମୋ ଵି ମୁଁ ବିି ସେୟା।
ହଁ ପୁଅ ଟା ପ୍ଲସ ଟୁ ସେକେଣ୍ଡିଅର୍ ହେଲାଣି ଏ ବର୍ଷ ପରୀକ୍ଷା ଦବ ବୋର୍ଡ ପରୀକ୍ଷା ଆଉ ଝିଅର ବି ଅଷ୍ଟମ ହେଲାଣି।
ଆଚ୍ଛା ଆଚ୍ଛା ମାନେ ପ୍ରାଇଭେଟ ନା ଗମେଣ୍ଟରେ ଛୁଆ ପଢୁଚନ୍ତି।
ଛୁଆ ନାଇଁ ପ୍ରାଇଭେଟ ରେ ପଡୁଚନ୍ତି ଶିଶୁ ମନ୍ଦିରରେ। ସିଏ ଶିଶୁ ମନ୍ଦିରରେ ବି ତାଙ୍କର ପ୍ଲସ ଟୁ ଥିଲା ସାଇନ୍ସ କଲେଜ ଟା ସେଇଟି ପଢୁଛି। ପୁଅ ଟା ପଢୁଛି ଝିଅଟା ବି ସେଇଠି ପଡୁଚି ଆଉ। ପୁଅର ସେଠୁ ସରିଯିବ ତାପରେ ଦେଖିଆ ତାର ଯୋଉଥିରେ ଇଣ୍ଟରେଷ୍ଟ ଥିବ ସେ ତାର କରିବ ଆଉ।
ତଥାବି ତଥାବି ହଁ ଛୁଆଙ୍କ ଇଚ୍ଛା ତ
ନାଇଁ ତଥାବି କିଛି ଭାବିନି ତ ସିଏ ଯୋଉଥିରେ ଇଣ୍ଟରେଷ୍ଟ ନବ ସେ କରିବ ତାକୁ ବି ପଚାରିଲା ଆଳୁ ସିଏ କୋହୁଚି ପ୍ଲସ ଟୁ ଟା ସରୁ। ପ୍ଲସ ଟୁ ଟା ସରୁ।
ହଁ ଛୁଆଙ୍କ ଇଚ୍ଛା ଅନୁସାରେ ସେ ପଢିବେ ସିଏ ଠିକ୍ ଆଉ ତାଙ୍କୁ ସୋର୍ସ କରିବାଟା। ଠିକ ନୁହେଁ।
ନା ଆମେ ଯିଦି କରିବା ମୋ ଇଚ୍ଛା ତୁ ଡାକ୍ତର ହୋବୁ। କିମ୍ବା ଆମେ କହିବା ନାଇଁ ତୁ ଇଞ୍ଜିନିୟର ହୋବୁ ତାର ଇଚ୍ଛା ଥିଲେ ତ।
ଆମର ଏଇଠି ଜଣେ ଅଛନ୍ତି। ମାନେ ମୁଁ ତାଙ୍କୁ ଜାଣିନି। କିନ୍ତୁ ପିଲା ଯୋଉ ଟିଉସନ୍ ଆସନ୍ତି ତାଙ୍କ ପ୍ୟାରେଣ୍ଟସ୍ ଜଣେ କୋହୁଥିଲେ ସିଏ ମାନେ କଁ କହିଲେ। ତା ମାଆ ବାପ ଏମିତି ଛୁଆଙ୍କ ଉପରେ ଫୋର୍ସ ପକେଇଲେ ଯେ ଏଁ ଛୁଆ ଅବଶ୍ୟ ଭଲ ଏଷ୍ଟାବ୍ଲିସ୍ କଲେ ମାନେ ମଣିଷ ହେଲେ ଏଁ ମାନେ ଭଲ ଭଲ ପୋଷ୍ଟ ପାଇଲେ କିନ୍ତୁ ଘର ଛାଡିକି ପଳେଇଲେ।
ହଁ ସେଥିରେ ମିଳିବ କଣ ବାପା ମାଆଙ୍କୁ।
କଣ ପାଇଁ କହିଲେ ସିଏ ଏତେ ମାନେ ଷ୍ଟ୍ରେସ ରେ ଏତେ ଡ଼ରେଇକି ଧମକେଇକି। ଜବରଦସ୍ତ କରିକିରି ଛୁଆଙ୍କୁ ପାଠ ପଢେଇଲେ। ଛୁଆ ଭଲ ମାନେ ଇଭେନ୍ କି ମାନେ ତାଙ୍କ ଛୁଆ ଯଦି ପାଠ ନ ପଢିବେ ତା ମା ତାଙ୍କୁ ଖାଇବାକୁ ଦବନି ଘରେ ପୁରେଇବନି ଗୋଟେ ଘରେ ପୁରା ବନ୍ଦ କରିକି ରଖିବ ମାନେ ଏଜାତୀୟ ମେଣ୍ଟାଲ ଟର୍ଚର୍ ନା ମୋ ପ୍ୟାରେଣ୍ଟସ ମାନେ କଲେ ସେମାନେ ପଢ଼ିଲେ। ଭଲ ଭଲ ଚାକିରି ବି କଲେ ମାନେ ତାଙ୍କ କ୍ୟାଲିଫକେସନ୍ ନେଇକୀ କିନ୍ତୁ ଘର ଛାଡିକି ଏଷ୍ଟାବ୍ଲିସ୍ କଲା ପରେ ଘରେ ଛାଡିକି ପଳେଇଲେ।
ଆଉ ତାହେଲେ କଣ ମିଳିଲା ଆଉ।
କଁ ଟା ମିଳିଲା ମାଡାମ୍ କହି
ହଁ ହଁ କଣ ମିଳିଲା କିଛି ନାଇଁ।
କିଛି ମିଳିଲା।
ନାଁ।
ସେଇ କଥା ପା କିଛି ମିଳିଲାଣି।
ନାଇଁ ସିଏ ଯେତିକି ଯେମିତି ତାଙ୍କର ଇଣ୍ଟ୍ରେସ ସେମତି ହୁଅନ୍ତୁ। ଆଉ କହିବାକୁ ଗଲେ ବି ଏବେ ପିଲାଙ୍କ ଉପରେ ବୋହୁତ ପ୍ରେସର ରୋହୁଚି।
ଆଜ୍ଞା।
ଆଗ ଭଳିଆ ଦେଖୁନାହାନ୍ତି ଆମେ ଯେତୋବୋଳୁ ପାଠ ପଢୁଥୁଲୁ ମୋ କଥା ମୁଁ କୋହୁଚି। ତ ଅଁ ଯେତୋବୋଳୁ ବାର୍ଷିକ ପରୀକ୍ଷା ସରି ଯାଉଥୁଲା ରଜ ପରଯାଏଁ ଆଉ ବହି ଖାତା କିଛି ଅଣା ଯାଉନ
ଖୋଲା ହୋଉନଥୁଲା ସେ ରଜ ପରେ ସବୁ ମିଳୁଥୁଲା ଆପଣଙ୍କର ଏବେ ରଜ ପରେ ମୋରୋ ମୋ ସ୍କୁଲରେ ଅଛି ମୁଁ ଜାଣିନି। ରଜ ସରିଲା ଆଳୁ ପିଲା ଅଛନ୍ତି ହାପିଏଲି ଏକ୍ସାମ୍ ପାଠ ସାରିଦେଇଚନ୍ତି।
ହଁ ମାନେ ଏତେ ଆକ୍ଟିଭ ସ ପିଲାମାନେ ହେଲେଣି ତାଙ୍କୁ ବି ପ୍ରେସର କରାହୋଉଚି। ପ୍ଲସ ଇଏ ଆଉ ସେମାନେ ଖୁସି କଣ ପାଇଲେ ତାହେଲେ ଯୋଉ ଖରା ଛୁଟିରୁ ଯୋଉଡ଼ା ଆଗୁରୁ
ଆପଣ ଇଗ୍ଲିସ୍ ମିଡିୟମରେ ପଢେଇବେ ଛୁଆ ଖେଳ କୁଦ ହସ ଖୁସି କଣ ସିଏ ଭୁଲି ଯାଉଛନ୍ତି।
ଶେଷରେ ଯେମିତି କହିଲେ ପକ୍ଷୀ ଭଳିଆ ଉଡିଯିବେ ଆଉ।
ହଁ ଆମେ ଯେମିତି ଆମେ ଯେମିତି ଖେଳୁଥିଲେ ବୁଲୁଥିଲେ ମା ଡ ସେ ବିଲକୁ ଯାଆ ସେ ବେଙ୍ଗେଳା ବୁଲା ଇଏ କର ସେ ଦିନିଷ ଛୁଆ ଆଜିକାଲି ଜଣା ନାହିଁ।
ଆଜ୍ଞା।
ସେ କଣ କରୁଛନ୍ତି କଣ ନାଇଁ କିଛି ତାଙ୍କୁ ଜଣାନାହିଁ।
କିଛି ଜଣା ନାହିଁ ଠିକ କଥା।
ନା ସତରେ ମ୍ୟାଡାମ କହିଲେ, ଆପଣ ତ ଦେଖୁଚନ୍ତି, ଆପଣଙ୍କ ଛୁଆ, ଯଦି କମ୍ପିଟେଟିବ ଥିବେ। ସେ କଣ ଜାଣୁଛନ୍ତି। ହୋମୱାର୍କ କର, ପାଠ ପଢ, ଇଏ କର।
ନାଇଁ ମୋର ମଧ୍ୟ ମାନେ ବେଶୀ ହାଇ ଫାଇ ନାହାନ୍ତି। କି ମୋର, ସେ ଏଇଟି ପରସେଣ୍ଟ ଭିତରେ ମୋର।
ଶୁଣନ୍ତୁ ଏଇଟି ହେଲେ ବି କଣ, ମାହାଳିଆ ରଖି ଦଉଚନ୍ତି ପଢିକି ରଖୁଚ ନ୍ତି ନା।
ହଁ, ହଁ, ହଁ ନାଇଁ ମୋ ପୁଅକୁ ସା ହଁ, ଶିଶୁ ମନ୍ଦିରରେ ଯୋଉ ତାର ଜିଏ ସାଇନ୍ସ ଟିଚର ଅଛନ୍ତି। ସେ ସବୁବେଳେ ଆଙ୍କ ସହିତ ସାଙ୍ଗ ଭଳିଆ ମିଶନ୍ତି, ନବମ ଦଶମ ସେ ଟିଉସନ ଯାଏ। ତ ଗୋଟେ ବଢିଆ କ ତାକୁ କୁହନ୍ତି କାହିଁକି ନା ତାକୁ, ଯିଏ ଯାହା କୁହନ୍ତି ସେ ଆସି ଘରେ ସେୟାର କରେ। ତ କହନ୍ତି, ସିଏ କହିବେ, ଏଇ ଯୋଉ, ପରିବା ଗୁଡା ଆମେ ଖାଉନେ, ତାକୁ ଲୋକମାନେ କେତେ କ କଷ୍ଟ କରି ଚାଷ କରୁଚନ୍ତି ଆମେ ତାକୁ ଖାଉଚେ ପ୍ରକୃତରେ ସେଇଆ ନୁହେଁକି ସେତିକି କହିଲାବେଳକୁ ମନେ ମନେ ଭାବିଲି କଣ ଏମିତି କହୁଛି। ତାପରେ କହିଲେ, କହିଲେ ତମ ବାପା ମା ତମକୁ ଯଉ ତିଆରି କରୁନାହାନ୍ତି, ତମେ ଯିବ ଆଉ କୁଆଡେ? ଏନା ତମକୁ ସେ ପରିବା ଗୁଡା ଲଗେଚଛନ୍ତି। ଆଉ ଯେମିତି କହିଲେ। ସେ ଯୋଉ ଷ୍ଟୋରିଟା ଆପଣ କହିଲେ, ବୋଲି ମୋର ମନେ ପଡିଗଲା। ଏ ଯୋଉ ତାଙ୍କ ପିଲା ରହିଲେନି। ଫୋର୍ସ କରି ପାଠ
ହଁ ବା, ମାନେ ମାନେ ଜଣେ ହେଲା ଇଞ୍ଜିନିୟର। ଆଉ ଜଣେ ବି ବଡ କୋଉଠି ମ୍ୟାନେଜର ପୋଷ୍ଟ ପାଇଲା। କିନ୍ତୁ ଘରେ ରହିଲେନି କାହିଁକିନା ସିଏ ସେ ଜିନିଷଟା ଫିଲ କଲେ, ଯେ ମାନେ ଆମେ ସେମାନେ ଆଚୁଆଲି ଚାହୁଁଥିଲେ ଅଲଗା ଗୁଟେ। କିନ୍ତୁ, ଜଉ ଫୋଷ୍ଟ ମୁଁ ସଦାବେଳେ ମାନେ ମୋ ପୁଅକୁ ଶଜେଷ୍ଟ କରେ ତୁ ପଚାଶେ ପରସେଣ୍ଟ ରଖ କିନ୍ତୁ, ନିଜ ମେହନତରେ ରଖ।
ଆଜ୍ଞା! ଆଜ୍ଞା! ନିହାତି।
ଦରକାର ନାହିଁ ନାଇଣ୍ଟ ପରସେଣ୍ଟ, ସେ ପଚାଶ ପରସେଣ୍ଟ ରେ ଥାଉ, କିନ୍ତୁ ମୋର ଜ୍ଞାନ ରହିବା ଦରକାର।
ହଁ, ହଁ, ମେନ୍ କଥା ଜ୍ଞାନ ହେଲେ ହିଁ ହେଲା।
ମୁଁ ମ୍ୟାଡାମ ସେଇଟା ଜାଣେ। ମୋତେ ତ ହଣ୍ଡ୍ରେଡ଼ ପରସେଣ୍ଟ ଦର କାର ନାହିଁ ମତେ ପଚାଶଟା ଦରକାର କିନ୍ତୁ ମୋର ନଲେଜ ଥିବା ଦରକାର।
କିମ୍ବା, ଏଇ ମେସିନ ଭଳିଆ ବି ହବା ଦରକାର ନାହିଁ।
ଦରକାର ନାହିଁ, ଆମ ପୁଅକୁ ମୁଁ କେବେବି ମାନେ ଅ ହଁ। ଫଚୁନେଣ୍ଟିଲି ମୋ ପୁଅର କୌଣସି ଏ ପେପର କି, ଭଲ ମନ୍ଦ, ଯଦି ତାର ଖରାପ ବି ହେଇଯାଏ, ତାର ତ କେବେ ହେଇନେଇଁ ଖାଲି ଗୋଟେ କ୍ଲାସଟେଷ୍ଟରେ ଏ କେ ଟେଷ୍ଟରେ ବ୍ୟାକ ଲାଗିଥିଲା। ସେ ଅବଶ୍ୟ ତାର କଣ କହିଲ, ହେତେବେଳେ ତାକୁ ବ୍ଲଡ଼ଟାରେ ଇମ୍ଫକେସନ ହେଇଥିଲା ମେଡିକାଲରେ ପଡିଥିଲା ସେ।
ଆଜ୍ଞା!।
ସେ ମନ ଦୁଃଖ ମୁଁ କହିଲି କିଛି ନାଇଁ ଖରାପ ହେଲା ଖରାପ ହେଲା ଆଉ ଥରେ ଖରାପ ହବ ଆଉ ଥରେ ଖରାପ ହବ। ତାମାନେ ନୁହେଁ ଯେ ଫୋର୍ ଟାଇମ୍ ବି ଖରାପ ହବ। ହଉ ଖରାପ ହେଲେ ହେଲା ଆମେ ଆଉଥରେ ଟ୍ରାଏ କରିବା। କେଭେ ବି ମ୍ୟାଡ଼ମ ତାକୁ ମାନେ ମୁଁ ନିଜେ ଗୋଟେ ଟିଚର ମୁ କେବେ ବି ତାକୁ ମାନେ ମାର୍କ ପାଇଁ ଫୋର୍ସ କରେନି।
ନାଇଁ ସତ କଥା ଆଉ।
ଏଟା ହେଲା ଠିକ୍ ଅଛି ବାବା ହଉଚି କିଛି ନାଇଁ ଆମେ ନେଷ୍ଟ ଟାଇମ୍ ଟ୍ରାୟ କରିବା। ମୁଁ ତାକୁ ସବୁବେଳେ ମ୍ୟାଡମ୍, ଏଇଆ ସଜେଷ୍ଟ କରେ।
ସମସ୍ତେ କଣ, ମାନେ ଅ ଜଣେ ଯେତିକି ଖାଇବ, ଅନ୍ୟ ଜଣେ ସେତିକି ଖାଇପାରିବ କି, ତେଣୁ ଯିଏ ଯେତିକି ଜ୍ଞାନ ଆହରଣ କରି ରୋ, କାହାର କୋଉ ଗୁଣଟା ଭଲ ଅଛି। ମୁଁ ଏଇ ମୋ ପୁଅ ସହିତ ବହୁତ ସାଙ୍ଗ ଭଳିଆ ମିଶେ, ଯେହେତୁ ସେ କଲେଜରେ ପଢ଼ିଲାଣି। ଏ ଟିକେ ଆଗରୁ ମୁଁ କଥା ହଉଥିଲି। ସେ ଟିକେ ପାଠ ପଢା ଭିତରେ ଫୋନ ଟା ଦେଖିଦେଲା ମୁଁ କହିଲି ବାବାରେ, ତୁ କାଳେ ସାଙ୍ଗେ ସାଙ୍ଗେ ଦେଖୀ ଦଉଛୁ। ତୁ ପା ଦେଖିଲା ବେଳକୁ ମୁଁ ଦେଖି ଦଉଛି। ତାପରେ ହେଟୁ କହିଲା ମାମା ଯୋଉମାନେ ସବୁ ନାଇଣ୍ଟି ପରସେଣ୍ଟ ରଖୁଛନ୍ତି। ସେ ଯାହା ଗେମ୍ ଫେମ ସବୁ ଖେଳୁଛନ୍ତି ତାଙ୍କ ଘରେ କିଛି କହିବେନି, ମୁଁ କହିଲିନାହିଁ, ସେଇଟା କଥା ନୁହଁ ଗେମ୍ସ ଖେଳିବେ ଯେ, କିନ୍ତୁ ସବୁ ଜିନିଷ ଟା ତମେ ଲିମିଟ ରେ ରହିକି କରିବ। ଯେମତି ଅବିକା ତମ ବୟସ ବୟସ ଟା ଆଉ ଏକ ଖସଡା ମୁଁ କହିଲି ତୁ ଫୋନ ଟା ଧରିଛୁ। କିନ୍ତୁ ତୁ ତାକୁ ଯଦି ଠିକ୍ ବାଟ ନ ନେଇକି ଅବାଟରେ ନେଲୁ ତାହେଲେ? କାହିଁକି ନା ଫୋନରେ ସବୁ ଅଛି ତୁ ମୁଁ ଜାଣିଛି ସମସ୍ତେ ଜାଣିଛନ୍ତି କିନ୍ତୁ ତୁ କୋଉ ବାଟରେ ନବୁ ତୋ ଉପରେ ଡିପେଣ୍ଡ କରୁଛି ମୁଁ ବିସେ ସବୁବେଳେ ତ ଜଗି ପାରିବିନି ତୁ ବି ଚାହିଁଲେ ମତେ ଗାଲୁ ମାରି ପାରିବୁ କିନ୍ତୁ ଭଲ ମନ୍ଦ ବାଛିବା ବା ଟ ବୟସ ତୋର
ଆଉ ଫୋନ୍ ନା ମ୍ୟାଡ଼ାମ ଛୁଆ କେମିତି ୟୁଜ୍ କରିବାଟା ତାଙ୍କ ଉପରେ ଡିପେଣ୍ଡ କରେ। ତାପରେ ତାପରେ ସେମାନେ ବି ଛୋଟ ଛୁଆ ନୁହେଁ ନା ସେମାନଙ୍କୁ ବି ବେଳେ ଆମକୁ ଗାଇଡ କରିବା ନିହାତି ଦରକାର କଣ କରୁଛି କଣ ନାହିଁ ମୋ ପୁଅର ଗୋଟେ ଦି ଚମକେଇ ବାକୁ ତୁ କହୁଛି ଗୋଟେ ସତ ଲୁଚେଇବାକୁ ହେଲେ ତତେ ଲକ୍ଷେ ମିଛ କହିବାକୁ ପଡିବ।
ହଁ ସତ କଥା ପୁଣି ଶେଷରେ ପୁଣି ଶେଷରେ ସତଟା ହିଁ ଧରା ପଡିବ।
ଧରା ପଡିବ ଧରା ପଡିଲେ ତାପରେ କେମିତି ମୁହଁ ମିଶେଇବ ଆଖି ମିଶେଇବ କେମିତି? ମୁଁ ବି ମ୍ୟାଡାମ ଆପଣ ଯେମିତି କହୁନାହାନ୍ତି ମୁଁ ବି ସେମିତି ପୁଅ କୁ ସଜେଷ୍ଟ କରେ। ମୁଁ ତାକୁ କହିବି ତାକୁ ବାବୁ ଯାହା ଯିଏ ଯେକୌଣସି ଛୁଆ ମୁଁ ସବୁ ଛୁଆଙ୍କୁ ଉଦାହରଣ ମୁଁ କହିବି ଛୁଆ ଭୁଲ କଲେ କହିଲେ ବା ବାପା ମାଙ୍କ ଅଧିକାର ଅଛି ତମ ଚାପୁଡେ ମାରିବ ଦି ଚାପୁଡ଼ା ମାରିବେ ପାଞ୍ଚ ଚାପୁଡ଼ା ମାରିବେ। ତାଙ୍କର ଅଧିକାର ଅଛି କିନ୍ତୁ ସେ ଜିନିଷ ଟା ତମର ସଲ୍ୟୁସନ ମାଟା ପ୍ୟାରେଣ୍ଟସ ଦେଖବେ କି ତମ ଯୋଉମାନେ ବଡ ଥିବ ଦେଖେଇ
ଆଜ୍ଞା।
ମାମଲ୍ଟ କାର ହେଇକି ଆମେ ନୁଚେଇ ଦେବୁ ଛୋଟିଆ ଟା ବଡ଼ ଇସୁ ହେଇଯିବ।
ଆଜ୍ଞା ଆ
ଜଣା ପଡିଲାଣି ମୁଁ ସଦାବେଳେ ମ୍ୟାଡ଼ମ ସେଇଟା ମୋ ପୁଅକୁ ମୁଁ କହି ଆମ ପୁଅ ବି ଆପଣ ଯେମିତି କହିଲେ ଆପଣ ଆପଣଙ୍କ ସାଙ୍ଗ ଭଳିଆ ମୋ ପୁରା ସାଙ୍ଗଭଳିଆ ମୋ ସାଙ୍ଗରେ ମାନେ ପୁରା ମାନେ ପୁରା ଫ୍ଫ୍ରେଣ୍ଡଲି ସିଏ।
ନାଇଁ ମୁଁ କହିଲି ପୁଅଙ୍କର ଏବେ କଣ ପୁଅ ପଢ଼ୁଛନ୍ତି?
ମୋ ପୁଅ ଏବେ ବିଟେକ୍ କରୁଛି।
ଓହୋ ବଡ ହେଇଗଲାଣି ନା?
ହଁ ସେ ବଡ଼ ହେଇଗଲାଣି।
ହେ ହେ ଆଜ୍ଞା ହ ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଆପଣ କାମ ଛିଡେଇକି ଆଉ ଗୋଟେ କଲ କରିଦେବେ ଆଉ।
ଆପଣ କେତେବେଳେ ରେଷ୍ଟ ନଉଛନ୍ତି କୁହନ୍ତୁ ମୁଁ ଆଉ ଗୋଟେ କଲ୍ କରିଦେବି।
ବାର ପରେ।
ଆଚ୍ଛା ଠିକ ଅଛି ମୁଁ ଇଲେଭେନ ଥାଟି ଆଡକୁ ଆପଣଙ୍କୁ ଆଉଥରେ କଲ କରିଦେବି ମତେ କିନ୍ତୁ ମୁଁ ଯୋଉ ପାଞ୍ଚଟା ଖଣ୍ଡେ କଲ୍ କରିଛି ପାଞ୍ଚ ସେଇଟା ମତେ ସବୁଠୁ ଆପଣଙ୍କ ସଙ୍ଗେ କଥା ହେଇ ବହୁତ ଭଲ
ଆଜ୍ଞା ହଉ ଆଜ୍ଞା ହଉ ହଁ ହଁ ଧ ଧନ୍ୟବାଦ ଆଜ୍ଞା।
ଆଜ୍ଞା।
ହୁଁ। ଆଁ?